ହାଲୋ ଆଜ୍ଞା ସାର୍ ନମସ୍କାର।
ହାଲୋ ହାଲୋ। ଆଉ ମ୍ୟାଡାମ୍ ଆଉ କେମିତି ଅଛ?
ଭଲ।
ଓ ହୋ। ମୁଁ କହିଲି ଆପଣ ସକାଳ ଭୋଜନ କଣ କରି ସାରିଲେଣି?
ନାଇଁବ ବିସ୍କେଟ୍ ହେରିକା ଖାଇଚି ଆଉ।
ଉଁ ହୁଁ। ଆଉ କିଛି ଚା ଏମିତି କି ଚା ଫା ଖାଇନାହାନ୍ତି?
ନାଇଁ ନାଇଁ ମୁଁ ଚା ପିଏନି ମୋର ଗ୍ୟାସ୍ ଅଛି।
ଓହୋ। ଆପଣ ଠାକୁର ପୂଜା କରିସାରିଲେଣି? ଠାକୁର ପୂଜା କରିସାରିଲେଣି?
ଆଜ୍ଞା।
ମୁଁ ବୋଇଲେ ରିତେଶ। ଆପଣ କୋଉ ଠାକୁରଙ୍କୁ ମାନନ୍ତି?
ମୋର ହ ଅଁ ଅଁ ଅଁ ଅଛନ୍ତି। ଆମର ଜଗନ୍ନାଥ, ମହାଦେବ ଆଉ ହନୁମାନ।
ଆମର ହନୁମାନ ଚାଳିଶା ମନେ ଅଛି? ଉହୁଁ ହନୁମାନ ଚାଲିସା ଡେଲି ପଢନ୍ତି ନା ନାଇଁ?
ହଁ ପଢ଼େ।
ଓ ହନୁମାନ ଚାଲିଷା ଡେଲି ପଢିଲେ ମନରେ ଶକ୍ତି ଆସିବ। ଆଉ ସଦବୁଧି ଦେବେ ଠାକୁର।
ଆଜ୍ଞା‌, ଆଜ୍ଞା ଆମ ଗାଁ ରେ ଅଛନ୍ତି ବଡ ଠାକୁର ହନୁମାନଙ୍କର।
ଉହୁଁ। ଆଉ ଆଉ ବର୍ଷା ପାଗରେ କଣ କରିଚ ଖାଇବା? ପକୁଡି ଫକୁଡି କିଛି କରିଛ ନା ନାଇଁ?
ନା ବର୍ଷା ତ ସକାଳୁ ହଉଥିଲା ବଟ ଏବେ ଛାଡିକିରି ଖରା ହେଲେଣି।
ଏ ରଙ୍ଗ। ହୁଁ ହୁଁ।
ତ ଏଇନା ବର୍ଷା ହେଇନି ନ ପକୋଡି ହେରା ବତ୍ରା ହେଲେ କରିବୁ ଆଉ।
ହୁଁ ହୁଁ ମୁଁ ଭାବୁଛି ଏ ନା ଗୋଟେ ପକୁଡି କରିବି, ବେସନ ଫେସନ ଆଣି ରଖିଲିଣି। ହଁ ବର୍ଷା ଏବେ ଟିକେ ଝିପିଝପି ହଉଛି, ମୁଁ ଭାବୁଛି ବେ ବେସନ ଆଉ ଟିକେ ଗୁଲୁଗୁଲା ଏ ଛାଡିଦେବି, ଆମେ ଖାଇବୁ ଆଉ। ହୁଁ ସକାଳୁ ଟିକେ ଛତୁଆ ଖାଇଥିଲି।
ଆଜ୍ଞା।
ମୁଁ ଆଜି ପ୍ରାୟତଃ ଚାରିଟା ପାଖାପାଖି ଉଠିଯାଇଛି।
ଆଜ୍ଞା।
ହୁଁ ନିଦ ଭାଙ୍ଗି ଯାଇଛି ଆଉ। କାଲି ରାତିରେ ବେଳାବେଳି ଶୋଇଲି। ନିଦ ଭାଙ୍ଗି ଯାଇଛି। ଚାରିଟାରୁ ଉଠିକିନା ଟିକେ ଏକ୍ସରସାଇଜି ଟିକେ କଲି। ତାପରେ ଟିକେ ଖାଦ୍ୟ ଖାଇକିନା ତାପରେ ଗଲି ବେଶ ଧନ ବେସନ ଅଧକିଲେ ଆଇଁଲି। ତ ଟିକେ ପକେଇ ଦେଇଛି ଭେସଙ୍ଗ ପତ୍ର ଟିକେ ପକେଇ ଦେଇଛି।
ଆଜ୍ଞା।
ହୁଁ ଦେଖିବା କେ ଲାଗୁଚ ଆଉ। ଆପଣ ସିଆଡେ, ହ କଣ କଣ କହିଲେ?
ମୁଁ କହିଲେ ଲାଗୁନି ମୋର କଣ ଏକ୍ସେ ଦେଖେଇଲା ଯୋଉ ଶହେ ଅଶୀ ମିନିଟ୍।
ସେଇଟା ସେଇଟା ଏଥିଲାଗି ଦେଖେଇଲା ସେଇ ନମ୍ବର ଟା ମୋର ଇଏ ହେଇଗଲାଣି। ହ ସେମିତି ଦେଖେ ମାନେ କ୍ଲିୟର ହେଇଗଲାଣି, ଏଟା ଆଉଟା ନମ୍ବର ରୁ କଲ୍ କରିଛି।
ଆଛା, ମତେ ସିନା କହିଥାନ୍ତେ।
ଆଉ ମୁଁ ଜାଣିଥିଲି କି ମୁଁ ଏବେ କଲ କଲାବେଳେ ମୁଁ ଦେଖିଲି ଯେ ମତ ଦେଖିଲା ଶହେ ଅସି ମିଣ୍ଟିି।
ହଉ ଠିକ୍ ଅଛି, ମତେ ସେଣ୍ଡ କଲେ ମୁଁ ପଛକୁ କରିବି ଆଉ।
ହଁ ମୁଁ ବି ଆଉ କହିବି ଆଉ।
ଫ୍ରି ରହିବେ ତ?
ହଁ ହଁ। ମୁଁ କହିଲି ଆପଣ? ହଁ ମୁଁ ଭାବୁଛି ଆଜି ଟିକେ ଯଦି ଆଜି ଖ ଖରା ଅଦି ଟିକେ ହବ ତାହେଲେ ଆମେ ଆମେ ଏକ ଆମ ପାଖରେ ଅଛି ଗୋଟେ ଠାକୁର ଯେମତି ମିନି କେଦାରନାଥ ହେଇଚି ଯେମିତି କିି ଆ ପରଡେ କେଦାରନାଥରେ ହଁ ଆପ ଆମ ଏରିଆରେ।
ଆପଣଙ୍କ କୋଉଁ ଦିଷ୍ଟ?
ଆମର କଟକ ଡିଷ୍ଟ୍ରିକ ଯେ କିନ୍ତୁ ଆମର ଏଇ ପାଖାପାଖି ଏରିଆରେ କୋଡିଏ କିଲୋମିଟର ଏଇଠୁ ହବ ବି କୋଡେ କିିଲୋ ମିଟର ହ୍ୟାଲୋ।
ଆଜ୍ଞା।
ଏ କୋଡିଏ କିଲୋମିଟର କେତେ କହୁନୁ ବାଇସ କିଲୋମିଟର। ଏତେ କଣ ହ୍ୟାଲ।
ଆଜ୍ଞା କହୁନାହାନ୍ତି।
ନାଇଁ ବାଇଶ କିଲୋମିଟର ଏଠୁ ହବ ଆ ଦେଖ କେଦାରନାଥ କେଦାରନାଥ ର ଦ୍ଵିତୀୟ ରୂପ ଏଇଟା ଟାଇପ ର ମାନେ ଦ୍ଵିତୀୟ ଜିନ୍ ପୁରା କ ପି ପେଷ୍ଟ ହେଟାଉ କପିଟା ଓଡିଆରେ କ କୁହନ୍ତି ଓଡିଆରେ କପି ଟା କ କୁହନ୍ତି? ଜାନଚନ୍ତି?
ହବି
ହଁ ପ୍ରତିଛବି। ହଁ ପ୍ରତିଛବି ଏମତି କେଦାରନାଥ ର ପ୍ରତିଛବି ହେଇଛି ଏଠି ଆଉ।
ଆଜ୍ଞା।
ହୁଁ। ବଢିଆ ଜାଗାଟା ମୁଁ କେବେ ଯାଇଥିଲି ବୁଲିବାକୁ ବହୁତ୍ ଦିନ ତଳେ କିନ୍ତୁ ଭିଡ ଥିଲା ବୋଲି ଯାଇପାରିଲିନି। ଭାବୁଚି ଆଜି ଯିବି ଆଉ।
ହଁ ମୁଁ ଭିଡିଓରେ ଭିଡିଓରେ ଦେଖିଚି ସେଇ ଜାଗା।
ଉହୁଁ ବଢିଆ ଜାଗା ଟା। ଆପଣ କୁଆଡେ ଯିବେ ଆଜି ବୁଲିବାକୁ?
ନାଇଁ ମୋର କ ଅଛି ମୋର ମ୍ୟାରେଜ ହେଇଚି ଏବେ ତ ଯିବା ସମ୍ଭବ ନୁହେଁ ଆଉ ଆଗକୁ ଯିବାର ଅଛି ଆଉ।
ହଁ କୁଆଡେ କୁଆଡେ ଯିବାର ଅଛି ଟିଏ କୁହନ୍ତୁ?
ହଁ ମୋର ତ କେଦାରନାଥ ପୁରା ଡ୍ରିମ୍ ରହିଯାଇଚି ଯେମିତି ହେଲେ ଯିବି।
କୋଉ ମିନି କେଦାରନାଥ ନା ହେଁଇ ଅରଜିନାଲ କେଦାରନାଥ?
ନାଇଁ ମିନି ତ କେତେବେଳେ ଯିବି କିନ୍ତୁ ଓରିଜିନାଲ ଯୋଉ ଅଛନ୍ତି ଆମର କେଦାରନାଥ ସେ ଠି କିନ୍ତୁ ଯିବାକୁ ବହୁତ ଇଚ୍ଛା ଅଛି।
ହେଁଟା କେତେ କିଲୋମଟର ହବ ହେଇଟୁ?
ଏଠୁ ଯାହାହଲେ ସେଇ ହେଇଯିବ ଦୁଇଶହ କେତେ ଗୋଟେ ହେଇଯିବ ବୋଧେ।
ହ ହ ବରଫ ଫରଫ ପୁରା ଅଞ୍ଚଳ ସେଇଟା ନାଇଁ କି? ହଁ ହଁ। ନାଇ ଯାଆନ୍ତୁ ଦେଖନ୍ତୁ କଣ ଅଛି ମୁଁ ବି ଭାବୁଛି ସେଠିକି ଯିବି ଟ୍ରେନ ଡାଇରେକ୍ଟ ହେଠି ଯାଉଚି କଣ?
ଟ୍ରେନ ଯାଉଥିବ ଆତ ଆଉ କଣ ସୁବି ଥିବ ମୁଁ ତ କହିପାରିବିନି ଗଲେ ବୁଝାବୁଝିି କରିକି ଯିବୁ ଆଉ।
ଉହୁଁ। ହଁ ଯା ଯା ବୁଲିବାଲି ଆସ। କାଳୁ ହ୍ୟାଲୋ।
ଆଜ୍ଞା।
ମୁଁ କହିଲି ଏଠି ଗୋଟେ ପିଲା ଶୋଇଛି ଟୋଟାଲି ଉଠି ହ୍ୟାଲୋ ହଁ ବା। ହଁ ବା ଏଇଟା ହଷ୍ଟେଲଟା ମୁଁ ଏଠି ରହୁଛି ଆଉ। ହ ଆମେ ଯିବୁ ଘରକୁ ଏଇ ରବିବାର ଛୁଟିରେ ଯିବୁ ସବୁ ଘରକୁ ଆଉ।
କଣ କରୁଛନ୍ତି?
ଏ କିଛି ନାଇଁ ଏଇଠି ପଢାପଢି ଚାଲିଛି ଆଉ କଣ?
ଆଛା।
ହୁଁ।
ହୁଁ
ହ ଆମର ଏଠି ଗୋଟା ପୁରା କାଳୁ ବୋଲି ଗୋଟେ ଗଧ ଅଛି ସିଏ ଟୋଟାଲ ମାନେ ତାର ଏଗାରଟା ହେଲେ ସିଏ ଉ
ହୁଁ ହୁଁ।
ମାନେ ଗଧ କହୁଛି ନା କିନ୍ତୁ ସେ ମଣିଛ ଟା ମାନେ ମୁଁ ତାକୁ ଗଧ ଡାକୁଛି ଆଉ। ହ୍ୟାଲୋ।
ଆଜ୍ଞା।
ହୁଁ ହୁଁ। ଆଉ ହ୍ୟାଲୋ ରଜରେ ବି ଗଲେନି କଆଡେ ବୁଲିବାକୁ? ଭାବୁଛନ୍ତି କେଦାରନାଥ ଯିବେ ଏଥର ନାଇଁ କି ତ ହୁଁ। ଆଉ କିଛି ଚାଷ ବାସ କଥା ଟିକେ କୁହନ୍ତୁ, କଣ କଣ କରନ୍ତି ଆପଣ? ଆପଣ ଯେତେବେଳେ ବାହାସାହା ହେଇନଥିଲେ କଣ ଚାଷ କରୁଥିଲେ ଘରେ?
ଚାଷ ତ ଆମର ସେପଟେ ସବୁ କିଛି ହୁଏ ଯେମିତି ଧାନ ଆଉ ମୁଗ, ବିରି ଆଉ ଆମର ଯୋଉ ବାଇରେ ହୋଇଥାଏ ଯୋଉ ଜହ୍ନି, କାକୁଡି, ବାଇଗଣ।
ହୁଁ।
ଆଉ ଫୁଲ ଗଛ ବି ଅଛି ଆମର ମନ୍ଦାର, ଟଗର ଆଉ ଯୋଉ ଆମର ଗେଣ୍ଡୁ ଫୁଲ। ଆଉ ଜସ୍ମିନ ଫୁଲ ଏମିତି ବହୁତ ପ୍ରକାର ଫୁଲ ଲାଗିଛି।
ହ ଯାହା ହଉ ଫୁଲ ଫୁଲ ବିକ୍ରି କରନ୍ତି ତାହେଲେ?
ନାଇଁ ବିକ୍ରି ହୁଏନି ଆମର ଆମର ଘର ପୂଜା ହୁଏ ନହେଲେ କିଏ ମାଗିକି ନିଅନ୍ତି।
ଉ ହୁଁ। ଯା ହଉ ଆପଣ ଯୋଉ ରୋଷେଇ କରନ୍ତି ଯେମିତି କିି ଯାଉ ପୋ ଟଳ ତରକାରୀ ଟା ଟିକେ ଗୋଟେ ଷ୍ଟେପ୍ ବାଇ ଷ୍ଟେପ୍ କହିଚାରିଲେ କେମିତି କଣ କରନ୍ତି?
ମାନେ ପୋଟଳ ଉପରେ କଣ ଟା କହିବି ପୋଟ
ଦେଖ ଯେମିତି ଦେଖ ଦେଖ ଦେଖ ଦେଖନ୍ତୁ ଏମିତି କହିବେ ଯେମିତି ଫାଷ୍ଟ କହିବେ ପ୍ରଥମ ମୁଁ ଆଳୁଟି କାଟିବି। ଆଳୁ ଛୋଟ ଛୋଟ ଖଣ୍ଡ କରିବି ତାପରେ ହ
ଟା କହିବି?
ଆଜ୍ଞା କଣ କହିଲେ? ନାଇଁ ନାଇଁ ପୋଟଳ ତରକାରୀ ବିଷୟରେ ଟିକେ କୁହନ୍ତୁ? ପୋଟଳ ତରକାରୀ ଟା ଭଲ ଲାଗେ।
ଆଚ୍ଛା ଫାଷ୍ଟ। ପୋଟଳ ପୋଟଳ ଆଉ ଆଳୁକୁ କାଟିକି ରଖିବା।
ଆଜ୍ଞା।
ଆଉ ତାପରେ ପୋଟଳ ଆଳୁକୁ ଟିକେ ତେଲରେ ଯୋଉ ଛଣା ମାନେ ଭଜା ହବ ଟିକେ ତେଲ ବେଶୀ ଦିଆହଇକି ପୋଟଳ ଫାଷ୍ଟ ଭାଜିବ ତାପରେ ଆଳୁ ଭାଜିବ। ଆଉ ତାପରେ ମସଲା ହରିକା ତା ପାଇଁ ସବୁ ବାଗେଇ କି ରଖିଥବ ଯୋଉ ଅଦା ରସଣ ପେଷ୍ଟ ହବ ଆଉ ପିଆଜ ହରିକା ସବୁ କଟା ହେଇକି ରଖାହବ ପିଆଜ ଟିକେ ବେଶୀ ପଡିବ ଆଉ।
ହ ହ
ତାପରେ ତାପରେ ତେଲ ପକେଇବ କରେଇରେ ଗରମ କରିକି ଯି ଗୋଟା ମସଲା ଟିକେ ପକେଇବାକୁ ଚାହିଁବ ପକେଇ ପାରିବ ବାସ୍ନା ହେବା ପାଇଁ ତାପରେ ପିଆଜ ପକେଇକି ଭାଜି ବ ଆଜ୍ଞା।
ହଁ।
କଣ କହିଲେ? ହ୍ୟାଲୋ। ହଁ। ହ୍ୟାଲୋ।
ଆ କୁହନ୍ତୁ କୁହନ୍ତୁ ଆଉ ଥରେ କୁହନ୍ତୁ ସେଇଟା କଲଟା ପଳେଇଲାଲେ କଣ ହେଇଲା ଏମିତି ହ୍ୟାଲୋ। ତା ଗୁ ମୁଁ ସାଇଣ୍ଟ କରିଦେଇଥିଲି ସେ ଗୋଟ ଟୁ କଲର ଯୋଉ ଉପରେ ପଳେଇଲା ସେଇଟା କାନ ବାଜିଗଲା ଓପନ ହେଇଗଲା ସେଠୁ ସେଇ ନେଇାଇ ଆପଣଙ୍କ ଭଏସ୍ ଟା ଆସିଲାନି।
ଆଛା ତାପରେ ଗୋଟା ମସଲା ପକେଇକି ପିଆଜ ପକେଇକି ତାକୁ କୁ ଭାଜିବେ ପାଞ୍ଚ ମିନିଟ୍ ଖଣ୍ଡେ ନା ଲୁଣ ଟିକେ ପକେଇଥିବେ ଜଲଦି ପାଚିଯିବା ପାଇଁ ତାପରେ ସେଥିରେ ଯଦି ଆପଣ କଲର କରିବାକୁ ଯଁ ଦରକାରୀ ସେଥିରେ ଟିକେ ଆମର କାଶ୍ମୀର ଚିଲି ଏଇ ଏ କାଶ୍ମୀର ପାଉଡର ଟିକେ ପକେଇଦେବେ ଲଙ୍କା ପାଉଡର। ପକେଇକି ତାପରେ ଅଦା ରସୁଣ ପେଷ୍ଟ ଦେଇକି ତାକୁ କର ଯିବେ ଯାଁ ହେଲେ ଦଶ ମିନିଟ ଯାଁଏ। ତାପରେ ସେ ସବୁ ମସଲା ପକେଇ ଆଜ୍ଞା ଆଜ୍ଞା। ତାପରେ ସେଥିରେ ପକେଇବେ ଚିକେନ ମସଲା ଆମର ଯୋଉ ଧନିଆ ପାଉଡର। ଆଉ ଜିରା ପାଉଡର ଆଉ ଆଉ ଯଦି ଅଲଗା ପାଉଡର କିଛି ପକେଇବାକୁ ଚାହିଁଲେ ପକେଇ ପାରିବେ ତାପରେ ପୋ ତଳହରିକ ଯୋଉ ଭାଜିକି ରଖିଥିବେ ସେଥିରେ ପକେଇକି ତାକୁ ପୁଣି କଷିବେ। ତାପରେ ଦଶ ମିନିଟ୍ ଯାଇ କଷି ଦେଇେଇକି ସେଥିରେ ପାଣି ଦେଇକି ଛାଡିଦେବେ ଟିକେ ସିଝିବା ପାଇଁ। ଆଉ ସିଝି ସାରିଲା ପରେ ସେଥିରେ ଗରମ ମସଲା ପକେଇବା ଉପରେ ଗରମ ମସଲା ପକେଇକି ଧନିଆ ପତ୍ର ଟିକେ ପକେଇଦେବେ ଆଉ ବନ୍ଦ କରିକି ରଖିଦେବେ ଆଉ।
ଓହୋ ଆଉ କିଛି ବାଦାମ ତରକାରୀ କିଛି କରିଛନ୍ତି ବାଦାମ ତରକ ତରକାରୀ ଆମ ଏପଟେ ଜଣେ ଜଣେ କରନ୍ତି।
ବାଦାମ ଚ ଚଟଣି କରିଚି, ବାଦାମ ତରକାରୀ କରିନି ଆଜ୍ଞା ଆଜ୍ଞା।
ବୁଝିଲି ବୁଝିଲି ଆପଣ ହିଆଡୁ ବାଦାମ ଚାଷ ବି ହୁଏ ନା ନାଇଁ?
ଆଜ୍ଞା ଆଜ୍ଞା ଭଲ ଲାଗେ।
ଉୁଁ ହୁଁ ବାଦାମ ଚଟଣୀ ତ ଭଲ ଲାଗେ କିନ୍ତୁ ବାଦାମ ଚାଷ ହୁଏ ତମ ହିଆଡେ?
ଆମ ଏରିଆରେ ହୁଏନି କିନ୍ତୁ ପାଖାପାଖି ଏରିଆରେ ହୁଏ।
ହୁଁ ହୁଁ ବିଲରୁ ଚୋରି କରିକି ବାଦାମ ଖାଇଚ? ଉୁଁ ହୁଁ ଏ ବିଦୁରୁ ବିଲରୁ କେବେ ଚୋରି କରି ବାଦାମ ଖାଇଚ?
ନାଇଁ ନାଇଁ ନାଇଁ ଆମର ହେତକ ନାହିଁ।
ଆରେ ମୁଁ ଭାବିଲି ଯାଇଥିବେ ସାଙ୍ଗ ପିଲା ପଶିଯାଇଥିବ ଯାହା ଗୋଟେ ଦିଟା ଖାଇଦି ଏ ମାନେ
ଆମ ଘରେ ସେ ସବୁ ଆଲାଉ କରିବେନି, ମାନେ ସାଙ୍ଗ ମାନଙ୍କ ସାଥିରେ ବୁଲିବାକୁ ବି ଛାଡିବେନି।
ଓହୋ ବୁଝିଲି ବୁଝିଲି ଆମ୍ବ ଫାମ୍ବ ବି କୋଉ ଟିକେ କାହା ଘରୁ ଟେକା ମାରିଥିଲ ମାନେ ଗଛରୁ କାହା ଗଛ
ଯେ ଟିକେ ମ୍ୟାରେଜ ହେଲା ପରେ କହିବାକୁ ଗଲେ ମୁଁ ଟି ଟିକେ ମାନେ ଫ୍ରିରେ ବୁଲୁଚି ଯାଇପାରୁଚି ଯୁଆଡେ କିଛି ତ ମ୍ୟାରେ ପୂର୍ବରୁ ଏସବୁ ଆମର ଆଲାଉ ନଥିଲା।
ଆଉ ଏତେ ଷ୍ଟ୍ରିଟ୍ ପାଇଁ ଆଉ ଆପଣଙ୍କ ଘରେ ପୁଣି ଜଣେଇଲେ କେମତି ଆପଣ ମ୍ୟାରେଜ କଥା?
ମ୍ୟାରେଜ ମୋର ଲଭ୍ ମ୍ୟାରେଜ ହେଇଚି।
ହଁ ସେଇ ଲଭ ମ୍ୟାରେଜ୍ କଥା ଜଣେଇଲେ କେମିତି ଘରେ?
ଜଣେଇଲି କଣ କ ଡରିଲୁ ଫାଷ୍ଟ ତାପରେ ଯୋଉ ଭା